ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ଭାଇ ନମସ୍କାର।
ଭାଇ ନମସ୍କାର।
କଣ ଖବର ଭାଇ?
ଭାଇ ବଢିଆ ଏଇ ବର୍ଷା ଏବେ ହେଲା ଥଣ୍ଡାଥଣ୍ଡା ଲାଗୁଛି ବଢିଆ ଲାଗୁଛି।
ବର୍ଷା ବଡିଆରେ ବୁଲିବା ମାଛ ଉଠିଛନ୍ତି ନା କଣ?
ନା ମାଛ ଉଠୁନାହାନ୍ତି, ଏଇ ଯୋଉ ଟିକେ ଝାଡା ଫଡା ଆସିଥିଲୁ ଆଉ
ଆଛା ଆଚ୍ଛା ମାଛ ଉଠି ନାହାନ୍ତି, ଆମର ଏଠି ପ୍ରବଳ ମାଛ ବର୍ଷା ମାନେ କୁସତର ବର୍ଷା ହେଇଛି। କୋଡିଏ ଟା କୋଉ ଧରିଛି ଆମର ଆମ ଘର ଭଦ୍ରକ।
ଓହୋ ହଁ ଭଦ୍ରକ ବର୍ଷା ଦୁ ହଜାର ଜୋରରେ ଆଉ କେଉଁଝର।
ଓହୋ ପ୍ରବଳ ବର୍ଷା ଦି ଘଣ୍ଟା ଧରେ ବର୍ଷା ହେଇଛି ପୁରା ବୁଡେଇ ଦେଇଛି ବିଲବାଡି।
ଭାଇ ଆମଆଡ଼େ ଟୋପେ ପାଣି ନାହିଁ।
ମାଛ ମାଛ ମାଛ ପ୍ରବଳ କୋଡିଏଟା କୋଉ ଧରିଛି। କୋଉ ମାଛ ନା ହଁ ବାସ ବାସ ବାସ ବାସ କୋଡିଏଟା ମାଛ ପାଇଲିନି ଆମ ଗାଁ ଲୋକ ଜଣେ ଧରିଛି କହୁଛି ବାସ୍ତୁରୀଟା
ଏ ଭାଇ।
ଆଜି ନାଇଁ ଆଜି ତ ଶନିବାର କାଲି ହବ ଆଉ
ହଁ ହୋଁ।
ମତେ ଭାଇ କେବଳ କୋଉ ମତେ ଭାଇ କଣ କହୁନି ମାଛ ଖାଇବାଟା ଧରିବାଟା ମତେ ମଜା ଲାଗେ।
ହଁ ଭାଇ ମତେ ବି ସେଇଆ ଭାଇ।
ମତେ ମାଛ ଖାଇ ଏତେ ଭଲ ଲାଗେନି ମତେ କିନ୍ତୁ ଧରିବାକୁ ପଛି ହଁ ଆଉ ଟିକେ ରାତି ହଉ ଟର୍ଚ ନେଇକି ଜିମି ବିିଲକୁ।
ଭାଇ ହଁ ରାତିରେ ବଢିଆ ଉଠନ୍ତି ନା। ମୁଁ ଶୁଣିବାକୁ ପାଇଥିଲିନି କା ସେ ମାଛଟା କାଳେ ଭାଇ ତାଳ ଗଛ ଚଡିଯିବ?
ହଁ ହଁ ହଁ ସତରେ ନା କୋଉ ମାଛ ବା। ତାର କଣ୍ଟା ଅଛି ସେ ପାଖ ପାଖ କରି ସ ଚଢ଼ିଯାଏ ଆଉ।
ଓହୋ। ଆଉ ଆପଣ ସେଇ ତାହଲେ ସେ ମାଛ ଆ ତରକାରୀ କରିବେ ନା କଣ କରିବେ?
ହଁ ମାଛ ଖାଲି ଭଜା ହବ ତରକାରୀ ହବ। ମାଛ ଚରଚଡି ଗୋଟେ ଜାଣିନ୍ତୁ ନା ମାଛ ଚରଚଡି ହୁଏ।
ହଁ ହଁ।
କଣ କୁହନ୍ତି କେମିତି
ଏଇ ଯୋଉ କଇୟା ଫଁଇଆ କଣ ପକେଇକି
ହଁ ଟିକେ ଖଟା ଦେଇକି ଟ ସୋ ସୋ ସୋରିଷ ବେସର।
ହଁ।
ଦେଇକି ଟିକେ ଚଡ଼୍ଚଡ଼ି କରନ୍ତି ଆଉ
ଆଉ ତାହେଲେ କାଲି ତମର ପୁରା
ହଁ କାଲି ବାର ଅଛି ସଣ୍ଡେ।
ହ ଆମକୁ ଟିକେ ଡାକ।
ଆସନ୍ତୁ ଆପଣଙ୍କୁ ଆମ କଣ ମନା କରିବୁ ଆପଣ ଆସିବାକୁ ଚାଇଁବେ ନିଶ୍ଚିତ ଆସନ୍ତୁ। ଆଡ୍ରେସ ହେଲା ଆମର ଭ ଭଦ୍ର ଭଦ୍ରକ ଟୋଲଗେଟ ଟୋଲ ଗେଟ ପାଖରେ ଆମ ଘର।
ରାସ୍ତା ରୋଡ କୁ ଲାଗିକି ବୋଧେ ହେଇଛି।
ହଁ ରୋଡ ପାଖରେ ହଁ ରୋଡ ପାଖରେ ଏ ବହିଛି ଆମ ରାସ୍ କଡ଼ରେ ବସିଚି ଛକରେ ବସିଚି।
ଏାଇନା ଥଣ୍ଡା ଥଣ୍ଡା ପବନ ତ ଏନା ଖାଉଥିବ ଆଉ
ହଁ ପାଗ ପରା ଆଜି ଜବରଦସ୍ତ ପାଗ ରଜ ପାଗ ଭଳି ଆଜି ପା
ଆଉ ରଜରେ କେମିତି କଣ?
ରଜରେ ଭ ଭଲ ବୁଲିଲୁ ଯାଇ ଥିନୁ ଚଣ୍ଡିଗଲ ଫଣ୍ଡିଗଲ ସେପଟ ସାଇଟି ସବୁ ବୁଲିକି ଆଇନୁ। ଭାବି ଥିନୁ କେଉଁଝର ଟିକେ ଯିବୁ ଘଟଗା ଆ ମାଙ୍କୁ ଦର୍ଶନ କରିମି ଟିକେ ଯାଇପାରିଲିନି ଅସୁବିଧା ଟିକେ ହେଇଗଲା।
ଭାଇ ଡୋରି ନ ଲାଗିଲେ ଯାଇପାରିବନି।
ଯାଇପାରିବନି ଯାହା କହଲେ ଭାଇ ଟି ପରଫେ
ହୁଁ ଆମେ ଭାଇ ସେମିତି ପୁରୀ ଜିମୁ ବୋଲି କେତେଥର ପ୍ଲାନ୍ କନୁ କିନ୍ତୁ ଯାଇପାରିଲିନି।
ଏ କୁହନା ଭାଇ ପୁରୀ କଥା। ମାନେ ମୁ ଟିକେ ରାଗି ଯାଇଥଥିଲି ଜଗାଙ୍କ ଉପ ଅଭିମାନ କରିଦେଇଥିନି। ଜଗା ମୋ ଉପରେ ରାଗି ଯାଇଚି ନ ଆଉ ଡୋରି ଲଚ ପାହେ ମ ମ ମାସ ପ୍ରତ୍ୟେକ ବର୍ଷରେ ଚାରି ପାଞ୍ଚ ଥର ପୁରୀ ଯାଏ। ଆର ବର୍ଷର ଆ ଆର ନାଁ ପା ଆର ବର୍ଷର ରଥଯାତ୍ରା କୁ ଯାଇଥିନି ପୁରୀ ମୋବାଇଲ ଚୋରି ହେଇଗଲା।
ଭାଇ ତମର କେମିତି କଣ ଚୋରିହେଇଗଲା? ଆ
ନାଇଁ ଷ୍ଟାଣ୍ଡ କନମୋବାଇଲ ଭିତରୁ ନେଇନଥିନି। ମାନେ ରଥ ଯେତେବେଳେ ଟଢା ହଉଥିଲା ଫଟୋ ଫଟୋ ଉଠେଇ ଭିଡିଓ କରିମି ବୋଲି ନେଇଥିନି ସେଠି ଅଭଢା ଅନ୍ନ ମିଳୁଥିଲା ମାନେ ଫ୍ରିରେ।
ହଁ।
ଆଉ ଖାଇବାକୁ ଯାଇଥିଲି ଆଉ ଫୋନଟା ପକେଟ୍ ପଛ ପକେଟ ରେ ର ଲଖିଦେଇଥିଲି ଆଉ ମାନେ ଧ୍ୟାନ ନାାଇଁ ମୁଁ ପଛ ପକେଟ୍ ରେ ରଖ ଖିଚି ବୋଲି ଆଉ ଲୋକମାନେ। ଆଉ ଧ୍ୟାନ ନାହିଁ ପଛ ପକଟ ରୁ ଖୋଲିକି ନେଇଗଲେ ଆଉ ଜାଣିପାରିଲିନି।
ଆଉ ପୋଲିସ ପୋଲିସ କମ୍ପ୍ଲେନ୍ ଦେଲେନି।
କମ୍ପ୍ଲେନ କଣ ଦବୁ ଥାନା ହେଲା ସେଠି ଯଉ ଥିଲେ। ସେ ଶହ ଶହ ଫୋନ ମାନେ ହଜାର ହଜାର ଫୋନ ଚୋରି ହଉଛି। ଆଉ ଯୋଉମାନେ ଧରା ପଡୁଛନ୍ତି ଯୋଉମାନେ ଧରା ପଡୁଛନ୍ତି ଯୋଉ ମା ଡ ଥାନା ହେଲା ଦଉଛନ୍ତି ମାନେ ଭୟଙ୍କର। ଆଉ କଣ ଯାଇ କେସ ଦବୁ ଥାନାବାଲା କହିଲେ ଆଉ ଫି ମାନେ ଫାଙ୍କା ଟାଇମରେ ହେଇଥିଲେ କଣ ବୁଝାବୁଝି କରିଥାନ୍ତେ ଆଉ ଏଇି ଭିଡରେ ଆଉ କଣ ବୁଝିବୁ ଆଉ ସେ କିଛି ଶୁଣିଲେନି ସେଥିପା ପଳେଇଆଇନୁ ଆଉ। ମନ ଟିକେ ଦୁଃଖ କରିକି ପଳେଇଆଇନୁ ଆଉ।
ଯାହା ଠାକୁରଙ୍କର ଇଚ୍ଛା ଆଉ କଣ କରିବା।
ହଁ! ଯାହା ହେବାରଥିଲା ହେଲା ଆଉ ମନ ମାରିକି ଟିକେ ରହିନୁ। ଆଜି ଭାବିଥିଲି ଖରାବେଳେ ପଖାଳଭାତ, ଆମ୍ବ ବଡି, ଆଳୁ ବାଇଗଣ ଦଳା
ହଁ ଭାଇ ସେଇଟା ତ ପଖାଲ
ହଁ! ଆଉ ଭେଣ୍ଡି ଗୋଟା ଭେଣ୍ଡି ଯୋଉ ମସଲା ଦେଇକି ଭ ଜା ହଁ ହଁ ହଁ ସୋରିସ ବାଟ ଆଉ ଆପଣ କଣ ଖାଇଛନ୍ତି?
ଭାଇ ମୁଁ ସେଇ ପଖାଳଭାତ, ଆଳୁଭରତା
ହଁ!
ଆଉ ହଉଛି ଆଚାର।
ଆ ଓଡିଆ, ଆଉ ଦେଶୀ ଖାଦ୍ୟ ଆମେ ଖାଇଆନି ନା।
ହଁ ଆଉ ଭାଇ ଦଳା ବି ହେଇଥିଲା। ଏଇ ଜହ୍ନି, ପୋଟଳ ଏଇ ସବୁ ଦଳା ଟା ହେଇଥିଲା।
ହଁ!
ଭାଇ ଆମ
ହଁ ଶୀତ ଦିନ ବି ମୁଁ ବି ଖାଏ ପଖାଳ। ବର୍ଷା, ଶୀତ, ଖରା ମୁଁ ମାରିିପକା ମୁଁ ଅବଶ୍ୟ ଗାଧୁଆଵେଳ ଖରାବେେଳ ଟା ଖାଇମିନି କିନ୍ତୁ ସକାଳବେଳ ଟା ଖାଇମି ଖାଈବା।
ହଁ ପଖାଳ, ପଖାଳ ତ ଖାଇଦନ ର ଶାନ୍ତି ମିଳିଯିବ।
ଆଉ ଆପଣ କଣ କିଛି ଜବ୍ ଫପ୍ କରନ୍ତି ନା ସାଇଡ ବିଜନେସ କରନ୍ତି?
ଭାଇରେ ସେଇ ଟିକେ ଚାଲିଛି ସେଇ ଭଳିଆ। କୁକୁଡ଼ା ରଖା ହେଇଛି, ହଁ ଇଆଡୁ ଧାନ ଚାଷ ହେଇଛି ଆଡୁ କୁକୁଡ଼ା ଚାଷ।
ହ ଫାର୍ମ କରିଛନ୍ତି ଆଉ। କେତେ କୁକୁଡା ରଖୁଛନ୍ତି ଫାର୍ମରେ?
ଭାଇ ଯୋଉ ତିରିଶ ଚାଳିଶ ଟା ଖଣ୍ଡେ ରଖାହେଇଛି ଯୋଉ ଆମର ଫାଇଟର କୁକୁଡା ନା
ଆଚ୍ଛା, ଆଚଛଛ ଆଚଛା ଆଚଛା ଆଛା ହଁ ହଁ ହଁ ବୁଝିପାଇଲି। ଦେଶୀ କୁକୁଡା ଟାଇପ ର କହିଲେ ଚଳେ ଆମର ଏଟା କଣ ତ କୁହନ୍ତି।
ନା ଭାଇ ଦେଶୀ ଦେଶୀ ଶୁଣ ଦେଶୀ କୁକୁଡ଼ା ତ ଅଲଗା ଛୋଟ ଛୋଟ ଏ ହଉଛି ଯୋଉ ଶୁଆ ଥଣ୍ଟିଆ କଣ ହାଜାରି।
ହଁ ହଁ ହଁ ହଁ!
ହଁ।
ଆ ରେଟ କଣ? ତା ରେଟ କଣ କ କେମିତି କଣ ବିକୁ କର କିଲୋଦରିଆ ନା ଗୋଟା?
ଖାଲି ଛୁଆର ଭାଇ ଯୋଉ ଦି ତିନି ମାସର ଛୁଆର ଆପଣ ବିକିଦେବେ ପନ୍ଦରଶହ ଦି ହଜାର ଏମିତି। ଗୋଟେ। ଗୋଟେ କୁ ପନ୍ଦରଶ ଦି ହଜାରେ ଟଙ୍କା ଆରାମେସେ ବିକ୍ରି ହେଇଯିବ।
ଆଚ୍ଛା!
ଆଉ ବଡ ଅଧି ଲଢେଇ ଟାଇମରେ ଆପଣ ବିକିବେ ପାଞ୍ଚ ଛ ହଜାର ଉପରେ ବିକ୍ରି ହେବେ।
ଆଉ ଚାଷବାସ କରନ୍ତି?
ହଁ! ଚାଷ ବାପା କରନ୍ତି ଆଉ।
ଆପଣ କରନ୍ତିନି?
ମୁଁ ଶିଖିଛି, ଆଉ ବାପା ତ ଅ ସେ କରୁଛନ୍ତି ଆଉ, ମୁଁ କଣ କରିବି?
ଅ ତଥାପି କିଛି ଆଇଡିଆ, ଆପଣଙ୍କର ନାହିଁ?
ହଁ ଅଛି, ଆଇଡିଆ ତ ଅଛି।
ଆଉ କୋଉଥିରେ ଚାଷ କରନ୍ତି?
କଣ କହିଲେ?
ମାନେ କୋଉଥିରେ ଚାଷ କରନ୍ତି, ଲଙ୍ଗଳ ରେ, ନା ଟ୍ରାକ୍ଟର ରେ, ନା ପାୱାର ଟେଲ୍ ରେ ନା ବଳଦରେ?
ଟ୍ରାକ୍ଟର, ଟ୍ରାକ୍ଟର
ଟ୍ରାକ୍ଟର ରୋଟରରେ କରନ୍ତି ନା ଫାଳି ଯୋଉ ଲଙ୍ଗଳ ଟାଇପ ର ଯୋଉଟା।
ଏଇ ଯୋଉ ଲଙ୍ଗଳ ଟାଇପ ର ଯୋଉ ଫାଳ। ରୋଟରରେ ଭଲ କିନା ବେଶୀ ହୁଏନି।
ଆଚ୍ଛା, ଆଚ୍ଛା, ଆପଣ ଆପଣ ଘଣ୍ଟାକୁ କେତେ ଟଙ୍କା ନିଅନ୍ତି?
ଘଣ୍ଟା ଇଆଡ଼ କୁ ଆମର ନଅଶ ଟଙ୍କା ନେଉଛନ୍ତି।
ହୁଁ ଟ୍ରାକ୍ଟରରେ ନଅଶହ ଟଙ୍କା, ଆମର ଏଠି ବାରଶହ ଟଙ୍କା।
ବା ବାଇ ଆଉ ରୋଟର କେତେ ଆଉ ତମ ଆଡେ କେତେ? ରୋଟର ଆପଣଙ୍କ ଆଡେ କେତେ?
ବାରଶହ ଟଙ୍କା ପା, ହଁ।
ଆଉ ଟ୍ରାକ୍ଟର?
ଆ ଫାଳି ଟା ନିଅନ୍ତି ଆଠଶହ ଟଙ୍କା।
ହଁ ସେଇ ଚାଲିଛି ସେୟଆ
ଆମର ଯିଏ ଅତି ଖାସ ଲୋକ, ଯିଏ ସାଙ୍ଗେ ସାଙ୍ଗେ ପଇସା ହଳ ହବ ଦେଇଦବ, ତାଙ୍କ ନାଗି ଏଗାରଶ ଟଙ୍କା କରେ ଯୋଉମାନେ ବାକି ରଖେ ତାଙ୍କ ନେଇ ବାରଶହ ଟଙ୍କା କରେ। ହଁ ସେ ବା ଧାନ କାଟିଲେ ପଇସା ନବ, ସେ ଆମ ଏପଟେ ଏରିଆରେ ତାର ଧାନ ଗଟ ମେସିନ୍, ରୋଟର ଟୋଟାଲ କହିଲେ, ଆଜ୍ଞା ଚାଷ ଜିନିଷ ସବୁ ସେ ବିକ୍ରି କରେ ଆ କୋଟି ପତି ଲୋକ କହଲେ ସେ ଚଳେ ଚାରେ ବାର ବାରଟା ନା ପନ୍ଦରଟା ଧାନ କଟା ମେସିନୀ ଟ୍ରାକଟର ଛଅ ସାତ ଟା ଜେ ସି ବି ଦିଟା, ହାଇବା ଦଶ ପନ୍ଦର ଟା ସାର ଗୋଟେ ଭୁଣ୍ଡା ଗୋଦାମ, ସବୁ ସେଇଥିପାଇଁ ବା କଥା ଏଇଆ ତାର ପଇସା କଣ ଅଭାବ, ଲୋକ ଧାନ କାଟିଲେ ପଇସା ଦେବେ, ଏଇଆ ହଉଛି କଥା ସେଇଥିପାଇଁ ବାକି ଦେଇଦିଏ। ଶହେ ଟଙ୍କା ଲେଖାଏ, ଅଧିକା ରଖେ ଘଣ୍ଟା ଉପରେ, ଧାନ ବି ସେ ନିଏ ଧାନ ବି ସେ ନିଏ
ଆଉ ଭାଇ, ତମର କେତେ କଣ ବିଲ, ଆଉ ଚଳାଫଳା ପକେଇଲଣି କି ନାଇଁ?
ନାଇଁ ପାଣି ତ ଏଇ ବର୍ଷା ହେଲା, ଏଇ ଆଜି ମୁଁ ଜାଣିଲେ ବିଲରେ ପାଣି ରହିଲା, ନା ନା କେବେ ଏତେ ବର୍ଷା ହେଇଛି କେବେ ରହିନି ଆଜି ଦି ଘଣ୍ଟା ଅଢେଇ ଘଣ୍ଟା ବର୍ଷା ହେଇଛି।
ଭାଇ ଆମ ଆଡେ ସମତେ ଏଇ ଆମ ଆଡେ ହଁ ସେଇଭଳିଆ ହବ ଆମର ଟୋଟାଲ ଦଶ ମିନିଟ୍ ଖଣ୍ଡେ ହେଇଛି।
ଆଜ୍ଞା?
ଦଶ ମିନିଟ୍ ଖଣ୍ଡେ ଆମ ଟୋଟାଲି ବର୍ଷା ହେଇଛି।
ମାନେ ବର୍ଷା ଏତେ ନାଇଁ, ଏପଟେ କୁଛତର ବର୍ଷା
ଆମର ଜଙ୍ଗଲ ପାଖ ଟା
ହଁ ମୁଁ ସେଇ କଥା କହିଥାନ୍ତି, ସେ ଆଗେ ତ କେଉଁଝରୁ ବର୍ଷା ହେବାକଥା ଏପଟୁ ନ ହେଇକି, ଆମର ଆକ୍ଚୁଆଲି ପାଖାପାଖି ଖୀ ଦଶ ପନ୍ଦର ଦିନ ଆଣି ବର୍ଷା ନଥିଲା ଆଜି ହେଲା।
ଆମରି ସେଇ ସେଇ ତ ଏଇ ଆଜି ହେଲା ଆଉ
ଆସ ତାନେ ଏପଟୁ ତଳା ପକେଇଲେଣି, ନାଇଁ ପାଣି ତ ପାଣି ତ ଆମର ଏଇ ନାଗିଲା ଆଛା, ଛା ପାଣି ଆମର ଏଇ ନାଗିଲା ଏଇ କାଲି ତିନି ଭିତରେ ହଳ ହବ।
ଆମେ ସବୁ ରଜ ପୂର୍ବରୁ ଭାଇ ପକେଇ ଦେଇଥିଲୁ।
ଆଛା ଆଚ୍ଛା ତାନେ ଆପଣ ବୁଣା ତଳା କି ମାନେ ଶୁକ୍ଲା ତଳା କି? ହଁ ହଁ ତା ନେ ଆପଣଙ୍କ ସେପଟେ ଏରିଆରେ ଆମର ଏପଟେ ପାଣି
ନା ଏପଟେ ଏପଟେ ବି ଆମର ଅଛି, ଯୋଉ ଇଏ ପକେଇଛନ୍ତି ତଳା
କାଦୁ କାଦୁଅ ତଳା ହଁ ହଁ କାଦୁଅ ତଳା ହେଇଟା କହନ୍ତି।
ହଉ ଭାଇ ତାହାଲେ
ହଁ ହଁ ହଁ ନିଶ୍ଚିତ ନିଶ୍ଚିତ।